ହାଲୋ ଶୁଭୁଚି କି ମୋ କଥା ଶୁଭୁଚି କି ଜୟ ଶ୍ରୀ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କଉଠୁ କହୁଥିଲେ ମାଡାମ୍?
ମୁଁ ମୁଁ ଭୁବନେଶ୍ଵର ରୁ କହୁଥିଲି।
ଚାଲିଚି। ଆମର ଜମି ବାଡି ଚାଷ ଚାଲିଚି ମାଡାମ।
ଆଛା ଆପଣଙ୍କର କେତେ କଣ ଜମି?
ଓଡିଆ ଓଡିଆରେ ଗୋଟେ ଢଗ ଚାଞ୍ଚଛନ୍ତି? ଢଗ ଗୋଟେ ଅଛି। ଚାଷ କାମ ଯାହା ହଁ ନାଇଁ ନାଇଁ। ଚାଷ କାମ ଯାହାର ଭାରି ସୁଖ ତାହାର। ବୁଝିପାରିଲେନି ଆ ଆପଣ ହଁ ଚାଷ ମା ମାନେ ସମସ୍ତଙ୍କଠୁ ଖୁସି ହବା କଥା ଚାଷୀ। ଚାଷୀ ପାଖ ପାଖରେ ଯୋଉ ଜିନିଷ ଅଛି ସ ଯେ ଏତିକି ଆଜାଦ ରହୁଚି ଆପଣ ଚାକିରି କରିକି ମଧ୍ୟ ସେତିିକି ରହିପାରିବେନି। ହୁଏତ ଟିକେ କଷ୍ଟ ହେଇପାରେ। କିନ୍ତୁ ଚାଷୀ ମାନେ ହଉଚନ୍ତି ମାନେ ଦେଶ ରହୁଚି ହଉ କିମ୍ବା ପୃଥିବୀ ରଉ ଯାହାର ବି ଦେଖିଲେ ମଧ୍ୟ ହଉଚି ମେରୁ ଦଣ୍ଡ।
ହଁ ତମେ ଚାଷୀ ଚାଷ କରିଲେ ଯା ଯଉ ଧାନ କୁ ଚାଷ କଲେ ଯୋଉ ଆମର ଚାଉଡ ଆସେ। ତାପରେ ଆମେ ଯଦି ସେ ଚାଉଳ ହେ ତ ଖାଉନା, ତ ସେଥିପାଇଁ ଚାଷୀ ମାନଙ୍କର ଗୁରୁତ୍ଵ ପୁରା ଅଧିକ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଆମର ଆହୁରି ଗୋଟେ ମଧ୍ୟ ହଁ ଆମର ଏଇଠି ଗୋଟେ ଫରକ ହଉଚି ପ୍ଲସ ଏଠେ ସବୁ ଜିନିଷ ହଉଚି ଅଲଗା ପରିବା ପତ୍ର ବି ଚାଷ ହଉଚି ଏଟେ। ହୁଁ।
ଆଚ୍ଛା ଆପଣ କୋଉ ପରିବା କେମିତି କଣ ସବୁ ଲଗାନ୍ତି କେମିତି କଣ ସବୁ କହନ୍ତୁ ମତେ ଟିକେ କହିବେ।
ଆମର ଏବେ ଧାନ ରୁଆ ହେବ ଧାନ ରୁଆ ହୋଇ ସାରିଲା ପରେ ପୁଣି ଆମର ପରିବା ଲାଗିବ। ପରିବାର ଫୁଲକୁବି ଲାଗୁଛି ବନ୍ଧାକୁବି ଲାଗୁଛି ଭାଣ୍ଡି ବାଇଗଣ ଟମାଟୋ। କଲରା ଅଲଡି କାକୁଡି ସବୁ ପ୍ରକାର ଭେରାଇଟିର ଏଟେ କାମ।
ଆପଣଙ୍କ ସେତା ବିକୁଛନ୍ତି ନା ଆପଣ ଖାଇଦଉଛନ୍ତି?
ଁ ନାଁ ନାଇଁ ବିକ୍ରି ପବା ମୋର ମାର୍କେଟ ଅଛି ପାଖରେ ବହୁତ ବଡ ମାର୍କେଟ ସେ ମାର୍କେଟ ରେ ମୁଁ ଯାଉଛି। ପରିବାପତ୍ର ଯାଉଛି।
ଆଚ୍ଛା। ଆଛା କିନ୍ତୁ କିଣିକି
କରିଲେ ଆ ହଁ କୁହନ୍ତୁ ନାଇ ନାଇଁ ଜବ୍ କଲେ ଆପଣ ଯେତେକି ସ୍ଫାକ୍ସନ ନାହିଁ କିନ୍ତୁ ତାହାଠୁ ବହୁତ ଭଲ ଜିନିଷ ହଉଛି ଚାଷ କିନ୍ତୁ ଆଜିକାଲି ଲୋକ ଲୋକ ମାନ ତ ବହୁତ ସ୍ମାର୍ଟ ହେଇଗଲେଣି ଚାଷ କରିବା ପାଇଁ କାହାର ମନ ବଳୁନି। ଚାଷକୁ କିଏ ଯାଉନାହାନ୍ତି। କିନ୍ତୁ ସେମାନେ ଭାବି ପାରୁନାହାନ୍ତି ଆଗାମୀ ପିଢି ଯଦି ଆମେ ଚାଷ ନ କଲେ ସେ କଣ ଖାଇବା ସୁସ୍ଥ ବଞ୍ଚ କିନ୍ତୁ ସେଇଟା କିଏ ଚିନ୍ତା କରୁନାହାନ୍ତି।
ହୁଁ।
ସେ ଖାଲି ସମସ୍ତେ ମାନେ ଘର କରିବା ମଲ କରିବା ପ୍ଲଟ କରିବା ଏ ବିଷୟରେ ଦଉଛନ୍ତି କିନ୍ତୁ ଆଜି ମଞ୍ଚ ସମାୟ ଚାଷ ବାସ କରିଛନ୍ତି ବୁଝିପାରେ ନା ତାହେଲେ ମାନେ କ୍ଷତି ହରିଆଲି କ୍ଷତି ହେଇଥାନ୍ତା ତାହେଲେ ବହୁତ କିଛି ଡେ଼ଭଲପମେଣ୍ଟ ହେଇଥାନ୍ତା।
ଏବେ ଗଭର୍ଣମେଣ୍ଟ ବି ବହୁତ କିଛି ଡେଭଲପମେଣ୍ଟ କରୁଛି, ଚାଷୀ ମାନଙ୍କ ପାଇଁ।
କରୁଚି, କରୁଚି। ତଥାପି ଦେଖନ୍ତୁ ଯଦି ଚାଷ ବନ୍ଦ ହେଇଥାନ୍ତା ଲ ମଣିଷ ସମାଜ ବନ୍ଦ ମନୁଷ୍ଯ ଲୋପହୋଇ ଯିବ ନା‌।
ହଁ ଖାଇବାକୁ କିଛି ମିଳିବନି ନା।
କିଛି ମିଳିବନି ମିଳିବନି ସେଥିପାଇଁ ଚାଷ ଟା ନିହାତି ଜରୁରୀ ବୁଝିପାରିଲେ। ଆଜି ଏ ଜେନେରେସନ କୁ ସମସ୍ତେ ଦେବା କଥା ଯେ ସମସ୍ତେ କିଛି ନା କିଛି ଚାଷ କରନ୍ତୁ ଛାତ ଉପରେ ବି ଆଜିକାଲି ବହୁତ ଲୋକ ଚାଷ କଲେଣି, ଆଗ୍ରିକଲଚର ମାନେ ବିଭିନ୍ନ ସାର ପଡି଼ଆରେ ରାସାୟନିକ ସାର ପ୍ରୟୋଗ କରିକିରି। ବିଭିନ୍ନ ପ୍ରକାର ପଡି଼ ସେମାନେ କଣ କରୁଛନ୍ତି ନା ବାହାରେ ଛାତ ଉପରେ ମତେ କଲେଣି ଆଜିିକାଲି।
ହଁ କିନ୍ତୁ ଏଇଟା ଭଲ ଆମେ କାହିଁକି କାହା ଉପରେ ଡି଼ପେଣ୍ଡ କରିବା ଆମେ ନିଜେ ମଞ୍ଜି ଆଣିକି ନିଜେ ଗଛ ଲଗେଇକି ନିଜେ ହାରଭେଷ୍ଟ କରିବା, ନିଜେ ଗ ଗଛ ଲଗେଇକି ନିଜେ ନିଜେ ଖାଇବା।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ।
ଆଜିକାଲି ସବୁ ହାଇବ୍ରିଡ଼୍ ମାନେ ଜଲଦି ଯକି ବିକୁଛନ୍ତି ସେଇଟା କଣ ଦେହ ପାଇଁ ଭଲ କି? କେତେ ଖରାପ ଜିନିଷ ସେଥିରେ ମିଶୁଛି।
ବହୁତ ଜିନିଷ ଯେତେ ଯେତେ ପଣ ରେତେ ଆପଣଙ୍କ ପାଇଁ ଆପଣ ହେଇଯାଉଛନ୍ତି। ସେ ସେ ଯୋଉ ଆପଣ ନାଇଟ୍ରୋଜେନ ଦେଖ ହାଇଡ୍ରୋ଼ଜେନ ଖାଉଛନ୍ତି। ବୁଝିପାରୁିଲ ନା ସେ ଜାଗା ତ ଆମର ଗାଉ ବହୁତ ମାନେ କ୍ୟାନସର ରୋଗ ଟା କୋଉଠୁ ଷ୍ଟାର୍ଟ ହେଲା? ଏଇ ଜିନିଷ ର ଯେତେବେଳେ ଆପଣ ଖାଇବା ଟା ଠିକ ରହୁନି ସେ ସେଲ ଯାଗା ଯାଉଛି ଭିତରକୁ ଯୋଉ ସେଟ ଟା ଆମେ ପକଉଛେ ପୋକ ମରିବାରିବ ତାର ସେ ସେଟ୍ ଟା ତମ ଭିତରୁ ଯଡାଉଛି ନା?
ହଁ। ସେଇଟା ଆମ ଶରୀର ପାଇଁ ବି ତ ଖରାପ ନା ହଁ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଯେତେ ଆମେ ନେଚୁରାଲ ପଦ୍ଧତିରେ କରିବା ସେତେ ଭଲ ବର୍ତ୍ତମାନ ତ ଗଭର୍ଣ୍ଣମଣ୍ଟ ସବସିଡି଼ ଦଉଛି ଯେତେ ନେଚୁରାଲିବ ତାର ପାଲିଟା ଅଲଗା ସେ ରେଟ୍ ରେ ନଉଛି।
ହଁ କିନ୍ତୁ, ଆଗରୁ ମୁଁ ଶୁଣିଥିଲି କି କି ଆଗରୁ ଚାଉଳ ପୁରା ବଡ଼ ବଡ଼ ଆକାରରେ ଆସୁଥିଲା, କି ସେଇଟା ଖାଇଲେ ଲୋକମାନେ ପୁରା ଫିଟ୍ ଆଣ୍ଡ ଫାଇନ୍ ଥିଲେ।
ଆଜ୍ଞା ଆଜ୍ଞା ଆଗ ଆଗ ଜଣେ ଚାଉଳ ଅଧା କିଲୋ ଚାଉଳ ଖାଇକି ଶହେ ବର୍ଷ ବଞ୍ଚୁଥିଲା। ଏବେ ଗୋଟେ ଶହେ ଗ୍ରାମ ଖାଇକି ପଚାଶ ବର୍ଷ
ହଁ।
ସେ ଖାଇବାର ଯୋଉ ଆଗ ଯୋଉ‌‌ ନିଉଟ୍ରିଜେନ୍ ଥିଲା ଯୋଉ ପ୍ରକାର ଭିଟାମିନ୍ ଥିଲା ଯୋଉ ପ୍ରକାର‌ ମି ଯାହା ପ୍ରକାରର କ୍ୟାଲସିୟମ ଥିଲା। ଯାହା ଯାହା ରହିବା କଥା ତାର ଅଧା ଏ ଯୋଉ ବିଭିନ୍ନ ପ୍ରକାର କେମିକାଲସ୍ ଦେଇକରି ଜିନିଷ ତିଆରି କରୁଛନ୍ତି, ତାର ଫିଫଟି ପରସେଣ୍ଟ‌ ଅଲ୍‌‌ ଲସ୍ ହେଇଗଲାଣି ବୁଝିପାରୁଛନ୍ତି? ଯେମିତି ମାନେ କହିବାକୁ ଗଲେ ସବୁ ଜିନିଷ ର ଅଲନେଟ ମାନେ ମଣିଷ ଯେତେ ବଢ଼ୁଛି ସେତେ ଯେ ବୁଦ୍ଧିମତା ଲଖହୁଉଛି, ସେତେ ସେ ପ ଆସୁଠି ସେଇଟା ହଉଛି କଥା ଯେତେ ଆଗକୁ ବଢୁ଼ ଗୋଦରା କଡେ଼ ଯେତେ ମାଡେ଼ ସେତେ! ଯେତେ ଆମେ ଆଗକୁ ଯାଉଛ ଣ୍ଡିଆ ପଟିରେ ସେତେ ସେ ପଛକୁ ସେ ଧୀରେ ଧୀରେ ଯାଉଛି ଯେହେତୁ! ଯେ ସେମାନେ ତାର ଆୟୁଷ ସୀମା ଟା କମି କମି ଯାଉଛନ୍ତି ପ୍ରଥମରେ ଲୋକ ନିରୋଗ ରହିକି ଦେଢ଼ଶହ ବର୍ଷ ବଞ୍ଚୁଥିଲେ। ଏ ଷାଠିଏ ବର୍ଷ ମତ ବ ତାହେଲେ ଆମ ଡେଲପମେଣ୍ଟ କରୁଛ ଡେଭଲପମେଣ୍ଟ ପଛକୁ ଆସିଚେ?
ଆମେ? କଣ କିନ୍ତୁ ଏବେ କୋଉଠି ମାନେ ପଚାଶ ବର୍ଷ ଟା ବହୁତ ବଡ଼ କଥା ହେଇଯାଉଛି କିନ୍ତୁ
ହେଲ।।
ଲୋକମାନେ ତ ଏବେ ଅଳ୍ପ ବୟସ ମରିଯାଉଛନ୍ତି, ନାଇଁ ପ
ଆରେ
ଚବିଶ ପଚିଶ ବ
କଲା
ହଁ ଏଇ ହଁ।
ହଁ କୁହନ୍ତୁ।
ନଯେ ନାଇଁ ଯେତେ ଲୋକ ଆଗକୁ ଯାଉଛନ୍ତି କହୁଛୁ ସେତେ ଆଗକୁ ନ ଯ ସେ ଲୋକ ପଛ ଯାଉଛନ୍ତି ସେତିକି।
ହଁ ଲୋକଙ୍କୁ ଡେଭ୍ଲପ୍ମେଣ୍ଟ ଦରକାର ନା ତ
ହଁ ଡେଭଲପମେଣ୍ଟ ହିସାବରେ ଯେତିକି ଯାଉଛନ୍ତି ହଁ। ନିଶ୍ଚୟ, ନିଶ୍ଚୟ ନିଶ୍ଚିଚ ହେଲା। ଆଉ ଆପଣ କଣ କରୁଛନ୍ତି? ଆମର ଗୋଟେ ଓ ଓଡିଆରେ ଆଉରୁ ଆଉରୁ ଆଉରୁ ଗୋଟେ ଓଡିଆରେ ଆମର ଗୋଟେ ଶୁଦ୍ଧ ଓଡିଆରେ ଗୋଟେ ଅଛି ଗୋଟେ ଗୋଟେ ଚାଷ ଉପରେ ଗୋଟେ ଚାଷ ଉପରେ ମୁଁ ଗୋଟେ କଥା କହୁଛି ମାନେ ଗୋଟେ ପୁରା ବହୁତ ପୁରୁଣା ଗୋଟେ ଗୋଟେ କଲଚର ହିସାବରେ ଆମ ଓଡିଆ ସଂସ୍କୃତି ଲେଖା ହେଇଛି। ବୁଝିପାରିଲେ ନା? ଆପଣଙ୍କ ମନ ଥିବ କି ନଥିବ ମୁଁ ତ କାଣିନି? କିନ୍ତୁ ମୁଁ ଯଉଟା କହୁଛି ସେଟା ନେଚୁରାଲ୍। ହେଲେ ଛନ୍ଦର ମନ୍ଦର ପନ୍ଦର ଦିନ ଚାକିରି ପଇସା ମା ହାଲୋ। ହାଲୋ ହଁ ଆମ ଆମ ଓଡିଆରେ ଗୋଟେ ଢଗ ଅଛି। ଓଡିଆରେ ଗୋଟେ ଢଗ ଅଛି। ଜାଣିଛୁ କି? ଚାଷ ବିଷୟରେ ଛନ୍ଦର ପନ୍ଦର ପନ୍ଦର ଦିନ
ହଁ।
ଛନ୍ଦ ଛନ୍ଦର ମନ୍ଦର ପନ୍ଦର ଦିନ
ହଁ।
ଚାକିରି ପଇସା ମାସେ ଉଡାର ପ ମାନେ ସେ ହୁଡ଼ାରେ ଦେଲେ ବସି ଖାଇଥିବୁ ବର୍ଷେ ବର୍ଷେ। ବୁଝିପାରିଲେ ଧାନ ଘୋଡାର ମାଟି ଘୋଡା ଉପରୁ ଥୋଇଲେ ଆମକୁ ଚିନ୍ତା ନାହିଁ। ଏ ଚାଷ ବାସ କରିକିରି ଲୋକ ଆଜି ପଛେ ମନ ମାନେ ପଛ ଘୁଞ୍ଚା ଦଉଛନ୍ତି। ଚାଷ କରିବା ପାଇଁ ନାରାଜ ହଉଛନ୍ତି। ଚାକିରି ପଛରେ ଗୋଡ଼ଉଛନ୍ତି। କିନ୍ତୁ ଆଗାମୀ ଭବିଷ୍ୟତ ପାଇଁ ଯଦି ଚାଷ ବାସକୁ ଲୋକ ନ ଆସିବେ ତାହେଲେ ବହୁତ କିଛି ଭୟଙ୍କର
ଯଦି ଚାଷୀ ଯଦି ଚାଷ ନ କରିବ। ଲୋକ ଖାଇବେ କଣ?
ହୁ ଆଜ୍ଞା!।
ଆଜିକାଲି ଥୋଡ଼ି ନା ସବୁବେଳେ ପାସ୍ଫୁଡ ହେଇକି ଖାଇହବ କି? ସବୁବେଳେ ତ ଖାଇହବନି? ଯାହାବିହେଲେ ବଞ୍ଚିବା ପାଇଁ ତ ଭାତ ଖାଇବାକୁ ପଡିବ କି ଗହମ ଆସିଲେ ରୁ ରୁଟି କରିକି ତ ଖାଇବେ ନା?
ଯାହାବି ଆପଣ ଜିନିଷ ଖାଇବା ପାଇଁ ତ ଯିଏ ଆପଣ ଯାହାବି କହିଲେ ମତେ ମାଟର ଦରକାର ଚାଷ ଦରକାର। ଆପଣ ଫାଷ୍ଟ ଫୁଡ ଖାଆନ୍ତୁ କି ଚାଓମିନ୍ ଖାଆନ୍ତୁ କି ଯାହା ଯେ ସେଇଟା ମତ ଆପଣଙ୍କ ଯୋଉ ହଁ ସେଇ ଜିନିଷ କାହିଁକି ତିଆରି ହେଲା ହଁ। ହଁ। ନାଲିକୁ
ସେ ଏ କା ଆସିବ ମାଇ ସେମିତି ଆସିବୁ।
ହଁ। ଉଁ।
ହଁ। ପରିବା ଲଗେଇଲେ ତ ମାଟିରୁ ହଁ। ହଁ।
ହାଁ ସେତକ ତାପାଇଁ ତ ମେନ ଦରକାର ଯେଉଁ କାମ ଆଉ ଆଠ ଘଣ୍ଟା ଡିୟୁଟି କରୁଛେ। ଚାଷ କରିଲେ ଯେଇ ଦରମା ଆଣିବ ବୋଲି ଭାବୁଛେ। ସେ ତା ପାଇଁ ମତେ କିଛି ଟାଇମ୍ ଏଗ୍ରି ଏଗ୍ରିକଲଚର ପାଇଁର ଗୋଟେ ଘଣ୍ଟା ଦି ଘଣ୍ଟା ସମସ୍ତେ ଡେଫିନେଟ୍ଲି କାମ କଲେ ବହୁତ କିଛି ଭଲ ହେଇଥାନ୍ତା। ଆ ନମିଳିବା ଚେହେରା ଅଛି। ଆମର ଆଜି ତ ବର୍ତ୍ତମାନ ସୁଦ୍ଧା ତ ଖିଆ ସାଲିଛି କିଛି ହେଇନି। କଣ ହେଇଥିବ ଦେଖିବାର ଅଛି?
ଆଛା! ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା! ଆଜ୍ଞା! ଆପଣଙ୍କ ଘରେ?
ଆପଣ ହଁ ଆମ ଘରେ ସବୁ ଭଲ ଅଛନ୍ତି। କିନ୍ତୁ ବାପାଙ୍କ ଦେହ ଟିକେ ଭଲ ନାହିଁ। ମୋ ଦେହ ବି ଟିକେ ଭଲ ନାହିଁ ମାନେ ମାନେ ଦେହ ଟିକେ ଭଲ ନାହିଁ ମାନେ ଯୋଉ ବର୍ଷା ଟା ହଉନି କି? ସେ ସିଜିନ ଚେଞ୍ଜ ହେଲା ବେଳକୁ ହଁ ଦେହ ଟା ଟିକେ ଖରାପ ହେଇଯାଉଛି ତ
ଆଜ୍ଞା! ଆଜ୍ଞା!।
ଥଣ୍ଡା ଟି କେ ହେଇଯାଉଛି ନାକ ଆଜି ସକାଳଠୁ ଫି ଫିଟୁନି ଖାଲି କଫ ବାହାରୁଚି ସବୁଆଡୁ।
ଆଜ୍ଞା! ଆଜ୍ଞା! ଆଜ୍ଞା! ସେଦିନ ଲସ୍ ଟାଇମଟା ଭାଇରସ ମାନେ ହଁ ହଁ।
ହଁ ଏବେ ଜଗନ୍ନାଥ ବି ଅଣସର ଘରେ ପଡିଛନ୍ତି ନା ତାଙ୍କୁ ବି ଆଙ୍କ
ଆଜ୍ଞା।
ତାପରେ ଏବେ ଶାଦଭାର ଆସିଥିଲା ତ। ଭା ଯାଇଥିଲେ ତ ତାଙ୍କ ବାପ ଘରକୁ ତାଙ୍କର ସାଧଭାର ବାର
ଆଚ୍ଛା ଆଚ୍ଛା ଆଚ୍ଛା ଆଜି ଗୋଟେ ଘରେ ପାର୍ଟ ମି ପାଟି। ଆଜି ତାହେଲେ ମିନି ପାର୍ଟି ଗୋଟେ।
କହ ତାଙ୍କ ଘରକୁ ସେଇନା ଗୋଟେ ବଡ ଆକାରରେ ହବନା ଏବେ ତାଙ୍କ ବାପା
ଆଜ୍ଞା। ହ୍ୟାଲୋ ହ୍ୟାଲୋ।
ତାଙ୍କ ଘରୁ ଆସିଲା ତାପରେ ଆମ ଘରୁ ଫେରେ ଯିବ ନା।
ଆଜ୍ଞା।
ସେତେବେଳେ ଗୋଟେ ହବ ଭୋଜି ଟାଇପ ର ଆଉ ହାଲୋ।
ଓହୋ ଭାତଟି ହବ ଡାଲମାଟି ହବ ନାଇଁ ନିଶ୍ଚୟ।
ମୋ କଥା ଆପଣଙ୍କୁ ଶୁଭୁଛି?
ଆଜ୍ଞା କୁହନ୍ତୁ ହଁ? ଶୁଭୁ ଶୁଭୁଛି କୁହନ୍ତୁ ହ୍ୟାଲୋ।
ଏମିତି ହବ ଆଉ ମାନେ ଗୋଟେ ଫାମିଲ ପୁରା ଫାମିଲି ମେମ୍ବର ଥିବ
ଏପଟେ ବି ଟିକେ ପ୍ରୋବ୍ଲେମ ରହୁଛି ନେଟୱାର୍କବୋଧେ କଣ ହଉଛି ବର୍ଷା ଟିକେ ଆରମ୍ଭ ହେଲାଣି।
ଏତିକି ଫ୍ୟାମିଲି ସବୁ ମିଶିଲେ ତାର ଗୋଟେ ବଡ ଆକାରରେ ଗୋଟେ ଭୋଜିଟେ ହବ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛାଆଛା।
ହଁ ଏବେ ହେଇନି ସେଥିପାଇଁ ଆଉ ହବ ଆଉ ହଉ ଆପଣଙ୍କ ସହ କଥା କଥା ହେଇକି ବହୁତ ଭଲ ଲାଗିଲା। ଧନ୍ୟବାଦ ଜୟ ଶ୍ରୀ ଜଗନ୍ନାଥ। ଆଜ୍ଞା ଜୟ ମା ଶାରଳା।